ଓଃ। କୋହୁଥିଲେ ଆଉଥରେ କହିଲେ ସେ ଯୋଉ ଯୋଉ କରନ୍ତୁ ସେଇଟା।
ନଡାରେ ନଡା ଜାଣିଚନ୍ତି? ସେ ଯୋଉ ଧାନ କାଟିଲା ତା ତଳ ସେ ଯୋଉ ନଡିନ୍ତି। ନଡାରେ କାମ ଆମ ଏପଟେ ହୋଉଚି ସେ ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାଙ୍କ ମୂର୍ତ୍ତି, ଦୁର୍ଗା ମାଙ୍କ ମୂର୍ତ୍ତି। ସବୁ ସେ ଚଢି ବୋହୁ ପ୍ରକାର ପକ୍ଷୀପଶୁ ଉ-ପଶୁପକ୍ଷୀ ମାନଙ୍କର ଉଁ ଭଲ ଭଲ ଯୋଉ ଆର୍ଟ ଯେମତି କରନ୍ତି ସେ ଟାଇପର ନଡାରେ ସେମିତି କାମ ଧାନରେ ବି କରାଯାଏ।
ଆଛା
ଆମ ଗାଁରେ ସେରା ବି ଚାଲି ଚି ସେଟା ବି ଆମକୁ କୁହନ୍ତି କର ବୋଲି ମୁଁ ସେଠି ବି କିଛି କିଛି ଦିନ ଯାଇକି କରିଚି ସେରା ବି ଅଛି କରିପାରିବା। କ୍ୟାମ୍ପ ତରଫରୁ ଭୁବନେଶ୍ଵର ଯିବା ଢେଙ୍କାନାଳ ଯିବା ଏପଟେ କଟକ ଏମତି ଦି ତିନିଟା ଜାଗାକୁ ଯାଇଥିଲି ବି ସେଇ ଟାଇମ୍ ତଳୁ କେବଳ ଆଉ ସେଡା ଯାଇନି କୁଆଡେ।
ହାଲୋ
ହଁ କୁହନ୍ତୁ ଶୁଭୁଚି
ଆଛା ମତେଲାଗିଲା ଶୁଣାଯାଉନି ଆପଣଙ୍କ ଭଏସ୍। ହଁ ମୁଁ ଅଛ୍ ଏ ଶିକିଆର ଅଛି ସେ ଯୋଉ ବୁଣା ବୁଣନ୍ତି। ମୁଁ ଶିଖିପାରୁନି। ଟାଇମ୍ ମିଳୁନି।
ଓ ହଁ ବୁଣାବୁଣି କାମ ବୋଲେ କୋଉ ଉପରେ?
ନାଇଁ ଏ ଯୋଉ ଘରେ ଏମିତି ଛୋଟ ଛୋଟ ଜିନିଷ କରନ୍ତିନି ସ୍ଵେଟର ହଉ ମଫଲର ହଉ ଫୁଲ
ପସନ୍ଦ କରିବାକୁ ବି?
ହଁ।
କହିଲେ ସେଇଟା ଭଲ ଲାଗେ କରିବାକୁ?
ହଁ ହଁ
ଆଚ୍ଛା
ମୋ ମମି ଶିଖିଛି। ଶିଖିବା ତାଠୁ କେବେ ହୁଁ ହୁଁ। ଏକ କ ଟାଇମ ମିଳିଲେ ଶିଖିବୁ।
ଟେ ଟିକେ ଏକ ଶିଖିବେ ଆଉ।
ହୁଁ।
ମୁଁଠ ତୁ କରୁଛି। ଥିଲି ତ ମୁଁ ବି କିଛି ତୀକ୍ଷଣ କରିବାକୁ ଚେଷ୍ଟା କରୁଥିଲି ଶିଖିବା ପାଇଁ ସେ ଉଲ୍ କାମ ଗୁଡା। ମାଖିକି ପୋଡିଥିବୁ। ଆଖି ପ୍ରୋବ୍ଲେମ ଧଇଲା ଦିନୁ ସେଇଟାକୁ ଆଉ କଲି ନାହିଁ।
ଆଚ୍ଛ ମାନେ ମୁଁ ଥରେ ଏମତି ଟ୍ରାଏ କରିବି ମୋଦ୍ୱାରା ହଉଛି ନା ନାଇଁ ଗୋଟେ ଇଚ୍ଛା ଅଛି କରିଦେବାକୁ।
ମୁଁ ବି ସେଇ କାମ କରିବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ମୋ ଦ୍ୱାରା ସେଟା ହେଇପାରିଲା ନାହିଁ ମୋ ଆଖି ପୋଡିଲା।
ଆଚ୍ଛା ଆଚ୍ଛା ଆପଣ ଏତ ଚଶମା ଲଗଉଛନ୍ତି?
ନାଇଁ ନାଇଁ ଚାଷ ବି କନି ପିନ୍ଧୁନି କିନ୍ତୁ ଉଁ ଆଁଖି ପୋ ସେଇ କାମଟା କଲେ ଆଁଖି ପୋଡ଼ିଲା ଏମତି ପୁନି ଏଇ ଷ୍ଟିଚିଙ୍ଗ୍ କରିବା ସେ ଅ ଆଉ କାମ ଯୋ ଯାହାବି କରୁଛି କିଛି ନାଇଁ
ମୋର ମୁଁ ଚଷ୍ମା କିଣିବି ଭାବୁଚି ଏବେ ମାନେ ଆଖି ଟେଷ୍ଟ କରିବି ଯଦି ଖରାପ୍ ନଥିବ ଏବେ ଯୋଉ ମିଳୁନି ଆ ଯେମତି ଖରାପ ହବନି ପ୍ରୋଟେକ୍ଟିଙ୍ଗ୍ ୱାଲା ଚଷ୍ମା ସେଇଟା କିଣିବି।
ହଁ ସେ ତ ବାହାରେ ପଢ଼ାପଢ଼ି କରୁଛନ୍ତି ଡଷ୍ଟ୍ କୁ ଫାଷ୍ଟ୍ କୁ ଉଁ ସେଟା ପିନ୍ଧିବା ଉଚିତି ଆମେ ତ ଏବେ ଘରେ ରହିଗଲୁ ତ କିଛି ଅସୁବିଧା ନାଇଁ କେତେବେଳେ ଯେତେବେଳେ ଯେ ପୋ ବାହାର୍ କୁ ଆମେ ଯାଉନୁ ତମେ ତ ଡେଲି ମାନେ ସ୍କୁଲ କୋଚିଂ କଲ୍ କଲେଜ୍ କୋଚିଂ ଏସବୁ ଯାଉଚ
ପୁଣି ମୋର ଅ ଫୋନ୍ ବି ବହୁତ୍ ଦେଖୁଛି।
ଆଚ୍ଛା ଆଚ୍ଛା ଆ ଏଇଟା ରହିଲା କଥା ଯେ ଫୋନ୍ ପାଇଁ ବେଶୀ ଆଁଖିବ୍ ମାନେ ପ୍ରୋବ୍ଲେମ୍ ବାହାରୁଛି।
ନେ ମୁଁ ବି ଦିନକୁ ତେର ଚଉଦ ଘଣ୍ଟା ଖଣ୍ଡେ ଫୁନ୍ ଦେଖେ
ଆଛା ଆଛା
ଯୋଉଦିନ ମୁଁ ହଁ କାମ ନା ଥିବା କାମ ଥିଲ୍
ଇ ମୋବାଇଲ ରୁ କିଛି କାମ ଶିଖନ୍ତି ନା ଖାଲି ଏମିତି ଦେଖନ୍ତି କଣ୍ ଦେଖନ୍ତି ମୁଭି?
ମୁଁ ବି ମୁଁ ବି ରିଲ୍
ଆ ଦିଲ୍ ଆଚ୍ଛା ହେଁ ହେଁ ହେଁ
ନାଇଁ ନାଇଁ ଡୋନାକ୍ସ କଲେଜ କୋଚିଂ ରେ ଦିନ ଦେଖିବେଇନି ସାତ ଆଠ ଘଣ୍ଟା ଦେଖିବ ମୁଁ ଘରେ ଥାଇ ପୁରା ଦେଖେ ଦିନ ରାତି ଚବି ଚଉଦ ଘଣ୍ଟା ପନ୍ଦର ଘଣ୍ଟା
ହଁ।
ଉଁ ତମେ ଭାବୁଚ ଗୋଟେ ଚଷମା ଟେ କିଣି ନେଇ ଆସିବି। ପାଠ ବି ପଢ଼େ ସେଇଥିରେ ଫୋନ୍ ରେ।
ହୁଁ ନିହାତି ଆଜିକାଲି କୋଚିଙ୍ଗ୍ ପା ଗୋଟିଏ ଅନଲାଇନ୍ କୋଚିଙ୍ଗ୍ ସବୁ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଅନଲାଇନ୍ କୋଚିଙ୍ଗ୍।
ହଁ ତ ଏମତି ମିଶି ମିଶିକିନା ହେଇଯାଏ ଆଉ।
ଏୟା ଆଉ।ମୁଁ ବେଶୀ ସମୟ ବି ମୋବାଇଲ୍ ଦେଖିପାରୁନି। ମୁଣ୍ଡ ମୁଣ୍ଡ ବିନ୍ଧିବ ମୋର ହିଁ
ଆପଣଙ୍କ ଆପଣଙ୍କର କୋଉ ଫୋନ୍?
ମୋର ସେଇ ମୋଟୋ।
ମୋର୍ ବି ମୋଟୋ।
ସେୟା ଆଉ ହୁଁ ହୁଁ।
ଆପଣଙ୍କର କଣ ମୋଟୋ ର କଣ?
ମୋର୍ ଏଫ୍ ଫିଫ୍ଟି ଟା।
ମୋର ମୋଟୋ ଜି ଫିଫ୍ଟି ସେଭେନ୍ ପାୱର୍।
ଅ ହ ହ।
ମୋର ଗୋଟେ ପୁରୁଣା ଫୋନ୍ ଥିଲା ପୁରୁଣା ମାନେ ମୋ ଦି
ମୋର ପୁରୁଣା ହେଇନି ଆଉ।ମୋର ପୁରୁଣା ହେଇ ଗଲାଣି ଆଉ ଏଟା ଜିଓ ଗୋଟେ ଧରୁଥିଲି।ନୂଆଟେ ପ୍ଲାନ୍ ରଖିଛି ନୂଆଟା ଆଣିବାର ଯେ ଏବେ ଆଣିବନି ଆଉ ଯାଉ
ମୋର ଏଇଟା ମତେ ଏମତି ବଡ଼ ବାପା ଆଣିକିନା ହଠାତ୍ କିନା ଦେଇଦେଲେ କହିଲେ କି ନେ ନୂଆ ଫୋନ୍ ତୋର। ହେଲେ ମତେ ପଚାରିଥାନ୍ତ ମୁଁ ଗୋଟେ ଭଲ ଫୋନ୍ କହି ଥାନ୍ତି ଆଣିକି ଦେଇଥାନ୍ତ।
ଉଁ ଉଁ
ମାନେ ମୋ ପସନ୍ଦ୍ ର ମୋର କଣ କଣ ଦରକାର ଏଇ ମୋଟୋ ଫୋନ୍ ରେ ଭଲ ଫ ଟୋ ଉଠୁଛି କିନ୍ତୁ ତାତି ଯାଉଚି ଜୋର୍ ରେ ମୁଁ ବାହାରେ ରହୁଛି ତ ଖରା କଲାଠୁ ତାତି ଯାଉଛି ମୁଁ ଗୋଟେ ଏମତିଆ
ତ ଯାହା ଦେଲେ ଦେଲେ ଆଉ ଦୁଇ ତିନି ବର୍ଷ ଯାଉ ଆଉ ଗୋଟେ କିଣିବି।
କାହାକୁ ପଚାରିନି ମୁଁ ଯଦିଓ ଭାବୁଛି କି ହଁ ମୋବାଇଲ ଟା ବୋଧେ ପୁରୁଣା ହେଇଗଲାଣି ତ ସେଇଥିପାଇଁ ତାତି ଯାଉଛି।
ନା ନା ନା ନା ମୋଟୋ ଫୋନ ତାତିଯାଏ ଜଲଦି।
ହଁ ହେଇଥାଇପାରେ ମୁଁ ମୁଁ କାହାକୁ ପଚାରିନି।ମୁଁ ତ ମୋ ମାଇଣ୍ଡରେ ମୁଁ ଏଇଟା ଯେ ହଁ ବୋଧେ ପୁରୁଣା ହେଇଗଲାଣିି ବୋଲି ତାତି ଯାଉଛି ଆଉ।
ନାଇଁ ନାଇଁ ନୂଆ ମୋର ବା ନୂଆ ଫୋନ୍ ଏବେ ନୂଆ ମଡେଲ ବାହାରି ଥିଲା ଫିର ବି ତାତି ଯାଉଛି ମୋର। ଆଉ ମାନେ କିଛି ଚଲଉନଥିବେ ଖାଲି ଖରାକୁ ନେଇଯିବେ ମାନେ ତାତି ଯିବ।
ଓହୋ।
ହୁଁ ହୁଁ। ଆଉ କଣ?
ସକାଳେ ବହୁତ ସାରା ମୋର ବି ମୁଁ କଲ କଲି ମୋର ସବୁ ରିଜେକ୍ଟ୍ ରିଜେକ୍ଟ୍। ସବୁ ମାନେ ତିନିଟା ରିଜେକ୍ଟ୍ ହେଇଗଲା ବହୁତ ମନ ଦୁଃଖ ହେଇଯାଇଥିଲା ମୋର ଦିନ ସକାଳ ଭଳିଆ। ଆଜି ହଁ ପା କାହିଁକି ମୋ ନେଟୱର୍କ କି ରହିଲା କି କଣ କେଜାଣି ତିନିଟା ରିଜେକ୍ଟ ହେଇଗଲା ମୋତେ ଭଲ ଲାଗିଲାନି।
ମୋର ବି ମଝିରେ ଏମିତି ହଉଥିଲା ରିଜେକ୍ଟ୍ ହଉଥିଲା ମାନେ ରିଜେକ୍ଟ ହଉନଥିଲା।କଲ ଲାଗୁନଥିଲା ତାପରେ କହୁଥିଲା କଣ୍ଟିନିୟୁ ମାର୍ କଣ୍ଟିନିୟୁ ମାରିଲାଠୁ ଜିରୋ ସେକଣ୍ଡ ହେଇଯାଉଥିଲା କଲ୍ ର ଅବଧି।
ହଁ ବା ସେଟା ଗଲା ସେଟା ପୁରା ଗଲା। ହେଇଗଲା ଯେ ରିସିଭ୍ ବି ହେଇପାରୁନି କିନ୍ତୁ କଲ ଆସୁଛି କିନ୍ତୁ ଶୋ କରୁନି।
ଏବେ ପୁଣି କେମିତି ହଉଛି?
ଏବେ ତ ଏଇଠି ଦେଖ ଏଠି ଆଉ ତମେ ଲଗେଇଚ କଥା ହଉଛି ଏ ଠିକ ଠାକ ସକାଳେ ସେ ଏଗାରଟା ଦଶଟା ଏଗାରଟା ଟାଇମ୍ ବେଳକୁ ଏମିତି ପ୍ରୋବ୍ଲେମ ହେଲା ବାରଟା ଏଇତ ଏଇ ଗୋଟାଏ ପରଠୁ ଟିକେ ଠିକ ଅଛି ଆଉ।
ହୁଁ ହୁଁ ଦେଖିବା ଆଗ ନେଟୱାର୍କ ଚାଲଛି ନା ନାଇଁ ଠିକ୍ ସେ ତା ପ କଲ୍ ଭଲ୍ କରିବେ।
ଆମ ଏପଟେ ଠିକ୍ ରହିଲା ଆଉ ଅନ୍ୟ କ କାହାର ଯୋଉ ସେଇମାନଙ୍କର ପ୍ରୋବ୍ଲେମ ଏତିକ ରହୁଛି ଆଉ।
ହୁଁ ପୁରା ଘରେ ଯେତବେଳେ ହେଲେ ମୋର ଟିକେ ନେଟାୱାର୍କ ଚାଲିଥିଲା ପ୍ରୋବ୍ଲେମ୍ ବର୍ଷା ବର୍ଷା ହଉଥିଲା।
ଆଛା ଆଛା ଓହୋ ହ ସେ ଟାଇମ୍ ରେ ମୁଁ ଯୋଉ ତି ଜଣ ଲଗେଇଲି ନା ସେମାନଙ୍କୁ ବି କହିଲି କଳେ ମୋର ଯଦି ଇଆଡୁ ଅସୁବିଧା ହଉଛି ତମେ ସିଆଡୁ କଲ୍ କର ତାଙ୍କର ବି ସେଇ ପ୍ରୋବ୍ଲେମ ସେଟା ହେଲା ପ୍ର ପ୍ରକୃତରେ ଏଇ ଇ ଇ ନେଟୱାର୍କ ପ୍ରୋବ୍ଲେମ୍ ହିଁ ଥିଲା।
ହତ ଖାଇ
ଆଉ କଣ?
ଆଛା ଆପଣଙ୍କର କେତେଟା କଲ୍ ସରିଲାଣି?
ମୋର ଅ ସରିବା ଉପରେ ଆଉ ଗୋଟାଏ ଦିଟା ଅଛି ଜମା।
ଆଛା ମାନେ କେତେ କେତେ ଟା ହେଲାଣି?
କେତେ?
ଟ୍ୱେଣ୍ଟି ଏଇଟ୍।
ଟ୍ୱଣ୍ଟି ଏଇଟ୍ ସରିଯିବ ନା? ଆ
ସାତ ବଜ
ହୁଁ।
ଆଜି ଲାଷ୍ଟ।
ହଁ ମୋର ଟୋନଟି ୱ‌‌ଆନ ଖଣ୍ଡେ ହେଇଚି ଏଇ ୱ‌ଇକ ରେ ସାରିଦେବି ଭାବୁଛି। ଏଇ ମୁଁ ଯୋଉ ଘରକୁ ଯାଇଥିଲି। ଗ୍ୟାପ ରହିଗଲା ସେଇଥିଲାଗି ହେଇଗଲା ଏମିତି। ଠାକ ଚାଲିଥିଲା ଦିନକୁ ତିନିଟା ଘଣ୍ଟା କଲ କରେ ମୋର ହେଇଯାଏ।
ସେ ସେ ହେଇଯିବ।
ହୁଁ। ଆପଣ କେବେଠୁ ଅଛନ୍ତି ଏଥିରେ।
ଆ ହେଇଗଲିଣିି ହେଇଗଲାଣିି ଏବେ ଏବେ ବୋଲେ ହେଇଯିବ ପନ୍ଦର କୋଡିଏ କୋଡିଏ ଦିନ ପ୍ଲସ ହେଇଯିବ। ମୁଁ ବି ଟିକେ ଅଥିଲା।
ଦିନକୁ କେତେଟା କଲ କରନ୍ତି।
ଉୁଁ କେତେବେଳେ ଚାର୍ଟା ହେଇଥାଏ କେ କେତେବେଳେ ତିନିଟା ହେଇଯାଏ। କେତେବେଳେ କୋଉ ଦିନ ଜମା ହେଇନି ଚାରି ପାଞ୍ଚ ଦିନ ଜମା ନାହିଁ। ଏଇପରି ମୋର ବି ସେମିତି ସେମିତି ତମ ପରି।
କେତେ ଟଙ୍କା ଆଇଲାଣି।
କଣ କହିଲେ।
କି ପଇସା ଆସିଲାଣି ଟି।
ହଁ।
ହୁଁ ହୁଁ ଟ୍ରଂସ୍କ୍ରିପ୍ସନ ଆପଣଙ୍କ ରଜେକ୍ଟ ହେଇଛି। ନା ସବୁ ଠିକ ଆସୁଛି।
ନାଇଁ ମୁଁ ସେଟା ଫାଷ୍ଟ ଟାଇମ ତ ମୁଁ ସେଇଟା ଦିଇ ଦିନ କରିକି କରିଥିଲେ ହେଇଥାନ୍ତା ମୁଁ ସେଟା ଗୋଟାଏ ଘଣ୍ଟା ଦି ଘଣ୍ଟରେ ଡେଲି ସାରଛି ଏଥିରେ ଅଧା ମାନେ ଯାଇଛି। ମୋର ରିଜେକ୍ଟ ହେଇଗଲା।
କେତେଟା କରିଥିଲେ।
ମୁଁ ଯାଣିପାଇଲିନି।
କେତେଟା କରିଥିଲେ।
ଉଁ କୋଡିଏ ଟା। କୋଡ଼ିଏ ଟାରୁ ରେଜେକ୍ଟ୍ ଯାଇଚି। ଆଠ ଦଶ ଟା ଯାଇଚି ଭାରି।
ହୁଁ ହୁଁ। ନାଇଁ ମୋର ମୁଁ କରିଥିଲି ଏଇଥିରେ ଫାଷ୍ଟ କୋଡିଏ ଟା ମୋର ତିନିଟା ରିଜେକ୍ଟ ହେଇଥିଲା।
ଓହୋ ମୋର ମୁଁ ମୁଁ ଭୁଲ କରିଦେଲିି ମୁଁ ଆଉ ବେକାର ହେଇଗଲା ମୋର।
ଆରେ ନା ଆପଣ କୋଉଥିରେ ଅଛନ୍ତି ରେଡ୍ ନା ଓରେଞ୍ଜ। ନା ୱାଇଟ୍ ନା ।
ଅରେଞ୍ଜ ରେଡ୍ ହେଇଯାଇଚି ପା ରିଜେକ୍ଟ ଲେଖି ‌ସୋ କରିସାଇଲାଣି।
ଆଚ୍ଛା ଆଚ୍ଛା।
ସେଟା ମୋର ଆଗ ଆସିଲା ତାପରେ ଏଇଟା।
ହୋଉ ରଖୁଚି ହେଇଗଲା ଦଶ ମିନିଟ। ଟ ଥାଙ୍କୟୁ। ତମର ଶୁନ୍ ତମର